ହ୍ୟାଲୋ।
ହାଲୋ। କଣ କରୁଚ ଖାଇ ହାଁ ଗୁଡ଼ ଆଫ୍ଟରର୍ନୁନ୍। ଚିଲ୍ଲୀ
ହଁ ଏଇତ ଜଷ୍ଟ ଖାଇଲି ଆଉ।
କଣ?
ତମେ ଖାଇଲୁଣି ହଁ ପଖାଳ ଭାତ ମୁଁ ଭାତ ମାନେ ପଖାଳ ଭାତ ଅଣ୍ଡା ଭଜା ଆଳୁ ବଡ଼ି ତରକାରୀ ଏମିତି ଆଉ।
ହଁ। ତ ଖରା ହଉଚି ଖ ହଁ। ହଁ। ମୁଁ ବି ଖା ଖାଇସାରିଲାଣି ସେଇ ବି ଆଳୁ ବଡି ତରକାରୀ ଭାତ ତ ମୁଁ ହେଲେ ବି ଖାଇଲି ଭାତକୁ ପଖାଳ କରି ଖାଇବାକୁ ପଡୁଚି ଆଉ।
ହଁ ପରା ଖବର ମ କଣ?
ହଁ ହଁ ଆଉ କଣ ଆଉ ଏମିତି ପାଣି ଭାତ କରି ଖାଇବାକୁ ପଡୁଚି ଆଉ।
ହଁ ଖରାକୁ ଆଉ ଭାତ ସେ ଡାଲମା ଖାଇବାକୁ ଆଉ ଭଲ ଲାଗୁନି ନା ହୁଁ
ବର୍ଷା ହବ ଯେ ଆଉ ବର୍ଷା ଦିନ ବାକି ଅଛି।
ରଜ କଣ ହି ବର୍ଷଟା ହବ ଆଗେ।
ହଁ ନିହାତି ହି ହୁଁ ଗତ ବର୍ଷ ଖରାଦିନ। ଗତ ବର୍ଷ ଖରା ଦିନ ଥିଲା। କିନ୍ତୁ ଏ ବର୍ଷଟା ଖରା ବେଶୀ ହଉଛି ବେଶୀ ଜଣାପଡୁଛି।
ହୁଁ ବହୁତ ଖରା ଏ ବର୍ଷ ପ୍ରବଳ ଖରା
ପ୍ରବଳ ହେଉଛି।
କଣ କରିବା ଆଉ ଖରା ଦିନ ଆଉ।
ହଁ ହଁ ଏମିତି ବର୍ଷା ହବ ଆଉଥରେ ବର୍ଷା ହେଲେ ଫସଲ ହବ ଫସଲ ହେଲେ ଫସଲ ହେଲେ ପୁଣି ନ ଖାଇ ପର୍ବ ହବ। ଠାକୁରାଣୀଙ୍କୁ ସବୁ ଦିଆଯିବ ଆଚ୍ଛା ନୂଆ ଖାଇ ହଁ ତମର ତ ପାଳନ କରନ୍ତି ବୋଧେ ତମ ଗାଁ ରେ?
ହଁ ହ ଆମର ନୂଆଖ ବଢିଆ ସେ ପାଳନ ହଉଛି ନା। ନୂଆ ଡ୍ରେସ ହଉଛି ଆମ ପାଇଁ ଆ ଗୋଟେ ଭୁଲ ଯିବୁ ନା କଣ ନୂଆ ଖାଇ କଲେ ଫାଷ୍ଟ ତ ସଫାସଫା। ସବୁ ହଁ ଦଶ ପନ୍ଦର ଦିନ ଆଗରୁ ହିଁ ସଫାସୁତର ହବ ସବୁ କିଛି। ଘର ଘରଠୁ ଆରମ୍ଭ କରି ହୁଁ। ଡ୍ରେସ ହ ଡ୍ରେସ୍ ଆସିବ ସମସ୍ତଙ୍କ। ଭାଇ ସେଦିନ ସମସ୍ତେ ନି ନି ପିନ୍ଧିବେ ଆଉ ନା ନା ଆଉ।
ତାପରେ ନୂଆ ଧାନ
ହଁ ସିଏ ବି ଏ ଠାକୁରାଣୀଙ୍କ ପାଖରେ ଠାକୁରାଣୀଙ୍କ ପାଖ ଫରେ ଦିଆଯାଉଛି ଯେଉଁ ନୂଆଖାଇ ପର୍ବରେ କି ଇଏ କେବଳ ଧାନ ଆଉ କଣ କଣ ବି ଦଉଛନ୍ତି।
ନାଇଁ ନାଇଁ ନୂଆ ଧାନ ତ ନୂଆ ଧାନ ପଡିଲେ ହିଁ ରୋଷେଇ ହବ ନୂଆ ଧାନ ପଡିକି ରୋଷେଇ ହବ ଭାତ ରୋଷେଇ ହବ ମାନେ ଖିରି ହବ ସବୁ ଟଇପ ର ଆଇଟ ହବ ଦଶ ବାରଟା ଆଇଟମ ହବ ତାପରେ ନେଇକି ଫାଷ୍ଟ ମାଙ୍କୁ ଦେବେ ତାପରେ ଯାଇଁ ଘରର ବଡ ଖାଇବେ ତାପରେ ସମସ୍ତେ ଖାଇବେ।
ହଁ। ହଁ ନୂଆଖାଇ ପର୍ବ ଗୋଟେ ହଁ ଆମର ବି ଓଡିଶାର ଗୋଟେ ଏଇଟା ଗୋଟେ ବହୁତ ଭ ବଡ ପର୍ବ ଆଉ ଭଲ ପର୍ବ ମଧ୍ୟ ଏଠୁ ଆମ ଯୋଉ ସଂସ୍କୃ ତି ପରମ୍ପରା ଆମର ଓଡ଼ିଶା ହାର ବଡ ନିଆରା କାହିଁକି କିଛି ନା କିଛି ଦେଖି ଖିବ ମାନେ ଯାହାବି କି ବି ମାନେ ପାଳନ କରାଯାଏ। ପର୍ବପର୍ବାଣୀ ତିଖିନ କିଛି ନା କିଛି ମାନେ ସମାଜ ସହିତ ଆମ ର ସାମଞ୍ଜସ୍ୟ ଥାଏ।
ଆମର ପରା ବାର ମାସକୁ ତେର ପର୍ବ।
ହଁ ନିହାତି ନିହାତି ଏଇ ଦେଖିବାକୁ ଗଲେ ଆମର ଏ ସମ୍ବୁଲୁ ସମ୍ବଲପୁରରେ ମା ସମଲେଇଙ୍କ ପାଖରେ ଏଇ ନୂଆଖାଇ ପର୍ବଟା ବେଶ ଚି ମାନେ ବହୁତୁ ତ ମାନେ ବଡ ପର୍ବ। ସେମିତି କେବଳ ସମ୍ ହୁଁ ସମ୍ବ ସମ୍ବଲପୁରରେ ମା ସମ୍ବଲେଇଙ୍କ ପାଖରେ ହଁ ସେ ନୂଆ ଧାନ ଅଁ ପୂଜା ହେଲା ପରେ ହିଁ ଅ ଅନ୍ୟ ସବୁ ମାନେ ଗାଁ ମାନଙ୍କରେ ହଉ କି ଅନ୍ୟ ଜିଲ୍ଲା ମାନଙ୍କ କ୍ରେବି ଆ ସବୁ ପୂଜା କରାଯାଏ। ଆମ ଘରେ ବି ସେମିତି। ଉଁ ଗୋଟେ ନୂଆଖାଇ ହେବାକୁ ପର୍ବ ପାଳନ କରିବାକୁ ଗୋଟେ ଦଶ ପନ୍ଦର ଦିନ ଥିବ ଆଁ ଘର ସବୁ ଜିନିଷ ପତ୍ର ସଫାସତୁରା କରା ବ ଯେମିତି ଲୁଗାପଟାଠୁ ଆରମ୍ଭ କରିକି ଆ ଉଁ ରୋଷେଇ ସାମାନ ଯାହା ବି ବ୍ୟବହାର କରାହୋଉଚି ଡବାଠୁ ଆରମ୍ଭ କରିକି ଘରର ସବୁ ମାନେ ଦର କେତେଜଣ ତ ଘର ପୁରା ଚୂନ ବି ମାରୁଚନ୍ତି ପୁରା ସ
ହଁ ଘର କଲର ବି କରୁଛନ୍ତି ହୁଁ।
ତୋଳି ଆଣି
ଉଁ ହୁଁ।
ହାଲୋ।
ହଁ ହଁ ଶୁଭୁଚି। ହାଲୋ।